ହ୍ୟାଲୋ।
ହଁ।
ସାର୍ ନମସ୍କାର।
ନମସ୍କାର।
କଣ କରହୁଛନ୍ତି ସାର୍ ଭଲ ଅଛନ୍ତି?
ହଁ ଭଲ।
ହୁଁଁ ଆଉ କଣ ଆପଣ ଖାଇଲେଣି ନା ଖାଇନାହାନ୍ତି।
ଏଇତ ଜଷ୍ଟ ଖାଇ ସାରିକି ବସିଛୁ ଆଉ।
ଓ ଆପଣଙ୍କର କଣ ରୋଷେଇ ହେଇ ଥିଲା ଆଜି।
ଆଜି ସମର ସାଧା ହେଇଥିଲା।
ହୁଁ।
ଆମର ବି ଆଜି ଭାତ, ଡାଲି, ଭଜା। ଏଇ ସବୁ ହେଇଥିଲା ଆଉ।
ଓହୋ ଆଉ ସବୁ ଭଲ।
ହଁ ସବୁ ଭଲ ଆଉ ଆପଣ।
ପାଗ କେମିତି ଅଛି?
ପାଗ ଅଛି ଆଜି ବର୍ଷା ଦେଇନି ଏବେ ଟିକେ ବର୍ଷା ଛାଡିଛି।
ହଁ। ପଡେଇ ତ ବର୍ଷା ଛାଡିଛି କିନ୍ତୁ ପବନ ଟା ଟିକେ ସୁଲୁସୁଲିଆ ହଉଛି। ଭଲ ଥଣ୍ଡା ଲାଗୁଛି ଆଉ ଆଉ ତମ ପଟ।
ହଁ ଆମ ଗଟେ ବି ଏବେ ବର୍ଷା ଛାଡିଛି ଏବେ ଆଉ ବର୍ଷା ହଉନି। ଗତକାଲି ତା ପୂର୍ବଦିନ ପୁରା ଲଗାତାରି ବର୍ଷା ହେଇଗଲା ଆଜି ଆଉ ବର୍ଷା ହେଇନି। ଆଜି ଟିକେ ଫାଙ୍କା ଅଛି ଆକାଶଟା ଟିକେ ଫାଙ୍କା ଅଛି ବର୍ଷା।
ଖାଲି ଖାଲି ବାଦଲ ଟା ବୋଧେ ଚଲଉଛି ଆଉ।
ହୁଁ ଖାଲି ବାଦଲ ଚାଲିଛି ଆମର ବି ସେଇଭଳିଆ। ଆଉ ବର୍ଷା ଫର୍ଷା ଏବେ ହଉନି ବର୍ଷା ଟା ଛାଡି ଗଲେ ଭଲ ହୁଅନ୍ତା। କୁଆଡେ ବାହାରକୁ ଯାଇ ହଉନି କିଛି କରି ହଉନି।
ଛାଡିବ ଛାଡିବ ଛାଡିଯିବ ପାଗ କ୍ଲିୟର କଲାନି ଆ। ଆସ୍ତେ-ଆସ୍ତେ।
ହୁଁ ଯେତେ ଜଲଦି ଛାଡିବ ସେତେ ଜଲଦି ଭଲ ହବ। କୁଆଡେ ଗୋଟେ ଯାଇ ହଉନି। ବାହାର କୁ କାମ ରେ ଯାଇ ହଉନି କୁଆଡେ କିଛି କରି ହଉନି। ମଣିଷ ପୁରା ହଇରାଣ ହେଇକି ଅଛି।
ହୁଁ ନିହାତି ଛାଡି ତ ଯିବ।
ହୁଁ-ହୁଁ।
ଆଉ।
କଣ କରିବା ଆଉ। କଣ କରିବା ଏଇ ସବୁ ତ ଖବର ଆଉ କଣ କରିବା। ବୁଲା ବୁଲି ପାଇଁ କୁଆଡେ ଯାଇ ହଉନି କିଛି କରି ହଉନି ବର୍ଷା ବଳ କଣ କରାଯିବ କଣ ମଣିଷ କିଛି ଜାଣିପାରୁନି।
ହୁଁ-ହୁଁ।
ହୁଁ ସବୁ ଖବର ଆଉ। ଆଉ ଆପଣଙ୍କ ଆଉ ମେଡିକାଲ୍ ଗଲେ କି ନାଇଁ ଆପଣ ଆପଣଙ୍କର ଜର କୋଉଠି ସାପ କାଲି ଯାଇକି କଣ ବ୍ଲଡ଼ ଟେଷ୍ଟେ କରିବେ ନା କଣ।
ନିହାତି ବ୍ଲଡ଼ ଟେଷ୍ଟେ ନ କଲେ ମୁଁ ଟେଷ୍ଟ କଲେ ଆଉ ଜର ଛାଡିବନି ଥଣ୍ଡା କମିବନି।
ହୁଁ ବ୍ଲଡ଼ ଟେଷ୍ଟଟା ନିହାତି କରେଇବା ଦରକାର୍ ନା ଆଉ ବ୍ଲଡ଼ ଟେଷ୍ଟେ ନହେଲେ ସେ ଫୁଣି ଅସୁବିଧା ହବ ପରେ ଅଧିକ ରୋଗ ବଢ଼ିଲେ। ପୁଣି ଅସୁବିଧା। ବୁଝିଲେ ତେଣୁ କରି ଠିକ୍ ଟାଇମରେ ଯାଇ କି ଡକ୍ଟରଙ୍କୁ ଦେଖେଇ ଦେଲେ ମେଡିସିନ୍ ଫେଡିସିନ୍ ନେଇ କି ଆସିବେ ସୁବିଧା ହବ ଆଉ। ଯେତେ ଶୀଘ୍ର
ଟିକେ ଯିବାକୁ ପଡିବ ହରିଚନ୍ଦନପୁରୁ ଡାକ୍ତରଖାନା। ଯାଇକି ଟିକେ ଦେଖା କରିକି ଡ଼କ୍ଟରକୁ ତାପରେ ଆସିଲେ ସବୁ ଠିକ୍ ଠାକ୍ ଲାଗିବ।
ଡ଼କ୍ଟରଙ୍କୁ ଦେଖା କରିକି ମେଡିସିନ୍ ଆଣି ଆସିଲେ ଦେହ ଜଲଦି ଭଲ ହବ ସୁସ୍ଥ ରହିବ ରହିବ। କଥା ଆଉ କଣ ଯା। ଆଉ ଆପଣଙ୍କ କୁଆଡେ ବୁଲାବୁଲି ପ୍ଲାନ୍ ହେଇଛି କି ନାଇଁ ଆପଣଙ୍କର କୁଆଡେ?
ହେଇନି ହବ। ଯିବା ଗୋଟେ ଗୁରୁବାର ଦିନ କାମ ଅଛି ବାହାଘରିଆ। ଦିନ ଭଳିଆ ଟିକେ ଯିବା ବୁଲି ଆସିବା ଆଉ। ଆଉ ତ ଏମିତି ସମୟ ନାଇଁ। ଯେହେତୁ ମିଳିଚି ଗୋଟେ ଚାରିଆଡ଼େ ବୁଲିକି ଆସିବା ଆଉ।
ହୁଁ। ଆଉ ରଜରେ ଆପଣ କଣକଣ କଲେ ସବୁ କୁଆଡେ ବୁଲିବାକୁ ଯାଇଥିଲେ ରଜରେ?
ରଜରେ ତ କାହିଁ ବୁଲି ଯାଇ ହେଲାନି। ଦୋକାନରେ ଜଗିଜଗି ଫାଙ୍କା ନାହିଁ। ତା ପରେ ଲାଷ୍ଟ୍ ଗୋଟେ ଦିନ ଗନୁ ଯେ ବର୍ଷା ହେଲା। ବର୍ଷା ହେଲା ପରେ ବୁଲି ପାରିଲିନି ଆଉ। ଆଉଥରେ ଘରକୁ ସବୁ ପଳେଇ ଆସିନୁ ଆଉ।
ହୁଁ ସେଇଭଳିଆ ଆଉ ଆମେ ବି କୁଆଡେ ବୁଲିବାକୁ ଯାଇନୁ। ଆଉ ବର୍ଷା ଆମ ଆଡେ ବି ରଜରେ ବର୍ଷା ହଉଥିଲା କୁଆଡେ ଯାଇପାରିଲୁନି ଆମେ ବି। ବୁଲିବାକୁ ସେଇଭଳିଆ ରଜ ତିନି ଦିନି ଘରେ ରହିରହି କଟିଲା। ଆମେ ବି କୁଆଡେ ଯାଇପାରୁନୁ।
ରଜରେ ବର୍ଷା କେତେ ଜୁରେ ହଉଥିଲା?
ବର୍ଷା ହେଇଥିଲା ଆମର ପ୍ରଥମ ରଜ ଦିନ ଟିକେ ହେଇଥିଲା ସେକେଣ୍ଡ ରଜ ଦିନ ଟିକେ ଅଧିକ ବର୍ଷା ହେଲା। ଆଉ ଉ ଥାର୍ଡ଼ ରଜ ଦିନ ଏତେ ବର୍ଷା ହେଇନି କିନ୍ତୁ ରାତିରେ ଟିକେ ଅଧିକ ବର୍ଷା ହେଲା ଆଉ।
ଓହୋ, ଥାର୍ଡରେ ବି ତ ଆମ ପଟ ଜୋରରେ ହିଁ ବର୍ଷା ହେଇଥିଲା। ଆଉ ବୁଲାବୁଲି ଯୋଉ କରନୁ, ହେଇପାରିଲା ନାହିଁ ଠିକ ଠାକ।
ହୁଁ। ବର୍ଷା ହବ ଆଉ, ବର୍ଷା ଋତୁ ଷ୍ଟାର୍ଟିଂ ହେଲାଣି ବର୍ଷା ହବ। ଏବେ। ଏବେ ତ ପୁଣି ଲଘୁଚାପ ଚାଲିଛି, ଲଘୁଚାପ ଆହୁରି ଦି ତିନି ଦିନ କଣ ଚାଲିବ କହୁଛନ୍ତି ଲଘୁଚାପ।
ଆଉ ଦୁଇ ତିନି ଦିନି ଅଛି।
ଲଘୁଚାପ ଆହୁରି ଚାଲିବ କହୁଛନ୍ତି, ଦେଖିବା କଣ ହଉଛି। ଲଘୁଚାପ କେବେ ସରୁଛି? ବର୍ଷା ତ ପ୍ରବଳ ହଉଛି, ଆଜି ଯାଇକି ବର୍ଷା ଟିକେ ଛା ଛାଡିଛି ନହେଲେ ବର୍ଷା ଛାଡିବାର ନାହିଁ। ତିନି ଦିନ ଯାକ ବର୍ଷା ଫୁଲା ଲାଗି ରହିଛି।
ହଁ ହଁ। ସବୁ ପଟ ସେଇଆ ତ ଏ ଏକା ଚାଲିଛି, ବର୍ଷା ଛାଡିବାର ନାଁ ଧରୁନି। ଏ ଆଜି ଟିକେ ଯାହା ହଉ କିଲୟର କଲାନି ଆସ୍ତେ ଆସ୍ତେ ବର୍ଷା ଟା ଛାଡି ଯାନ୍ତା ହେଲେ ଭଲ ହୁଅନ୍ତା।
ହୁଁ। ସେ ପୁରା ଲଗାତାରି ପୁରା ବର୍ଷା ଦେଇ ଦଉଛି ନା ପୁରା ରାତିରୁୁ ପୁରା ସକାଳୁ ସାରି ପୁରା ସନ୍ଧ୍ୟା ସାରି ପୁରା ଲାଗି ଲାଗି ଯୋଉଁ ବର୍ଷା ଦଉଛି ସେଇଟାରେ ଲୋକ ଅସୁବିଧା ରେ ପଡିଯାଉଛନ୍ତି।
ଆଜି ଗୋଟେ ସନ୍ଧ୍ୟା ବେଳେ ଅଛି ଗୋଟେ ବାହାଘରିଆ।
ହୁଁ।
ଯାଆନ୍ତେ ସିଙ୍ଗ ପିଲା ଟିକେ ଭୋଜି ଖାଇକି ଆସି ଥାନ୍ତେ। ବର୍ଷା ଟା ଛାଡିଗଲେ ଭଲ ହୁଅନ୍ତା, ବର୍ଷା ତ ଛାଡୁନି।
ବର୍ଷା ଟା ଛାଡିଗଲେ ଭଲ ନା ତାଙ୍କରି ବି ବାହାଘର ସହଜରେ ହେଇଯାଆନ୍ତା। ହଁ, ଆପଣ ବି ଯାଇକି ଭୋଜି ଆରାମସେ ଖାଇକି ପଳେଇ ଆସିବେଣି। ହୁଁ, କାଲି ବର୍ଷା ହେଲେ ତ ସବୁ ଅସୁବିଧା ହେଇଯିବ ଆଉ।
ବର୍ଷା ହେଲେ ଆଉ କିଛି ହେଇପାରୁନି ବର୍ଷା ଟା ଛାଡିଯାଆନ୍ତା ହେଲେ ଟିକେ ଭଲ ହୁଅନ୍ତା।
ହୁଁ ହୁଁ। ଓ କିଏ କୁଆଡେ କାମକୁ ଯାଉଥିବ, କିଏ କଣ କାହାର କାମ ଥିବ, କେହି ଗୋଟେ କିଛି କରିପାରୁନଥିବେ, ବର୍ଷାରେ, ଉଁ
କଣ କରିପାରିବେବୋ?
ବର୍ଷା ଋତୁ ପୁରା ସେଇଆ ଅସୁବିଧା, କୁଆଡେ ଗୋଟେ ବାହାରକୁ ଠିକ ସେ ଯାଇ ପାରିବନି, ବାହାରକୁ କୁଆଡେ। ରାସ୍ତା ସାରା ତ ପୁରା ପାଣି ପୁରା ଫୁଲ ହେଇଯାଇଥିବ, ଆଉ ମଣିଷ ଯିବ କୁଆଡେ। ମୁଁ ଭୁବନେଶରରେ ଥିଲି ଆଜି ଗାଁକୁ ଆସିଛି, ଭୁବନେଶ୍ୱରରେ ପାଣି ଏମିତି ପ୍ରବଳ, ପ୍ରବଳ ପୁରା ଫୁଲ, ପୁରା ରାସ୍ତାଘାଟ ସବୁଆଡେ ପାଣି।
କଟକ ଭୁବନେଶ୍ଵର ସେଥିପାଇଁ ନ୍ୟୁଜୁ ଦେଖଉଥିଲା ଆଉ।
ହୁଁ।
ତ ପାଣି ପୁରା ଆଣ୍ଠୁଏ, ଆଣ୍ଠୁଏ ପାଣି।
ପୁରା ସେ ବ୍ରିଜ ରେ ବି ପୁରା ପାଣି ଫୁଲୁ ସେଠି ଆଉ ଗାଡି ଗୁଡା କଣ ଚାଲିବ, ସେ ପୁରା ଚକା ବୁଡି ଯାଉଛି, ସେ ପାଣି ଯେତିକି ଫୁଲ ହେଇଛି, ସେ ଆଉ
ସେପଟେ ତ ସ୍କୁଲ ଯାଇ ପାରୁନାହାନ୍ତି, ଛୁଆ ମାନେ ଘରୁ ବାହାରି ପାରୁନାହାନ୍ତି। ବର୍ଷା ହଉଚି।
ଲାଗି ବରସା ପୁଣି ଲାଗି ଲାଗି ବର୍ଷା ହେଇକି ଲୋକମାନେ ଆଉ ଯାଇ ପାରୁନାହାନ୍ତି ସେ ବ୍ରିଜ ରେ ବ୍ରିଜ ତଳେ ଛିଡା ହେଇଯାଉଛନ୍ତି ସେ ପୁଣି ଟ୍ରାଫ ଠିକ୍ ଜାମ୍ ହେଇଯାଉଛି।
ଆମ ପଟ ବି ସେଇଆ ବର୍ଷା ବର୍ଷା ଯେହେତୁ ଆ ମୋ ଛୁଆଟାର ବି ସେମିତି ସ୍କୁଲ ବନ୍ଦ କରିଦେଲେ। ବର୍ଷା ହଉଛି ଆଉ କଁ କରାଯିବ।
ବର୍ଷା ହେଲେ ଆଉ ଲଗା ବର୍ଷା ଟିକେ ଛାଡିଲେ ସିନା କଣ ଗୋଟେ ମଣିଷ କରିବ ସେ ପୁରା ରାତି ସାରା ଦିନ ସାରା ଲଗାତ ତାରି ପୁରା ବର୍ଷା ହେଲେ ଆଉ ସେଇଆ ହିଁ ଅସୁବିଧା ହବ ଆଉ।
ସେଇୟା ହିଁ ହଉଛି, କଁ କରିବା ସବୁ ପଟ ସମାନ।
ସେ ଆଉ ଯେହେତୁ ଲ ହୁଁ ବର୍ଷା ଦିନ ତ ବର୍ଷା ଦିନ ଗୋଟେ ଅଲଗା ପ୍ରକାର। ସେ ପୁଣି ଲଘୁଚାପ ଏବେ ଚାଲିଛି ନା।
ହଁ।
ସେଇଥିପାଇଁ ଟିକେ ଅଧିକା ବର୍ଷା ହଉଚି, ନହେଲେ ବର୍ ବର୍ଷା ଦିନରେ ବର୍ଷା ହଉଏ କିନ୍ତୁ ଛାଡିଯାଏ କିନ୍ତୁ ଲଘୁଚାପ ଟା ପୁରା ଲଗାତାରି ରହିଗଲା ନା।
କଣ୍ଟିନ୍ୟୁ ବର୍ଷା ହଉଚି।
କଣ୍ଟିନ୍ୟୁ ବର୍ଷା ଉପରେ ବର୍ଷା ଆଜି ଯାହା ଟିକେ ଛାଡିଚି। ଆଜି ଟିକେ ପୁରା ଆକାଶ ଟା ଟିକେ ଫାଙ୍କା ଫାଙ୍କା ଲାଗୁଚି। ନହେଲେ ମ ତିନି ଦିନ କାଳ ହେଲାଣି ପୁରା ବର୍ଷା ଉପରେ ବର୍ଷା ବର୍ଷା ଉପରେ ବର୍ଷା, ବର୍ଷା ଛାଡିବାର ନା ନଉନି ସିଏ ଆଉ।
ସେଇଆ ବର୍ଷା ଏତେ ଜୋର ନଦୀ ନାଳ ବିଲ ସବୁ ପୁରା ବଢି।
ହୁଁ ସେ ପାଣି ତ ଯେତିକି ଆଉଚି ଯୋଉମା ଯୋଉମାନେ ଚାଷ ଏବେ କରୁଥିବେ ତାଙ୍କ ପାଇଁ ବି ଗୋଟେ ପ୍ରକାର ଲାଭ କିନ୍ତୁ ହଉଛି ଯେମିତି ଲଗାତାରି ବର୍ଷା ଦଉଚି। ତାଙ୍କୁ ହି ସେ କାରରୁ ବିଲରେ ପୁରା ଅଧିକା ପାଣି ହେଇ ଯାଉଛି। ସେ ତଳି ଗୁଡା କ ଅଧିକା ପାଣି ହେଲେ ତଳି ଗୁଡାକ ପଚିଯିବ ଆଉ ପଚିଗ
ଭଲ କାହା ପାଇଁ ଖରାପ ଲୋକମାନେ ଅଧା ବିଲ ରୋଇ ଚନ୍ତି ତାଙ୍କର ଯେ ସେ ଭାସିଗଲା ତଳି। ଛୋଟ ଛୋଟ ତଳି ହେଇଥିଲା ସେ ଲଗେଇଚନ୍ତି ସବୁ ସେ ଚାଲି ଗଲା ଲୋକ କଁ କରିବା।
ସେଇ ପରା ହେଲା ଅସୁବିଧା। ଏମିତି ଯଦି ପୁରା ଲଗାତାରି ବର୍ଷା ଇ ହବ ଆଉ କାହା ପାଇଁ କାହା କାହା ପାଇଁ ସାହାଯ୍ୟ ବି ହେଇଯାଇ ପାରିବ। ଆଉ କାହା କାହା ପାଇଁ ପୁରା କ୍ଷତି ବି ହେଇଯାଇ ପାରିବ। ବୁଝିଲେ ଏଇଭଳିଆ ହୋଉ ଯିଏ ନୂଆ ନୂଆ ଏବେ ତଳି ଲଗେଇଥିବ କି କଣ ସେ ତ ତାର ପୁରା ପଚିଯିବ ପଚିଯିବ ମାନେ ତାର ପୁରା ଯେତିକି ଲଗେଇଥିବ ସବୁ ତାର ନଷ୍ଟ ହେଇଯିବ କହିବାକୁ ଗଲେ ଚଳେ।
ସେଇ ଟାଇପ ର ହେଇଛି। ଯୋଉ ହଉଛି ସିଏ ଭାସି ଯାଉଛି ଲଗେଇଛନ୍ତି ଲୋ ହଁ କିନ୍ତୁ ଭାସି ଯାଉଛି ଆଉ।
ହୁଁ ସେଇ ପ୍ରକାର ତ ଅସୁବିଧା ଆଉ ପଚିଗଲେ ଅସୁବିଧା ଯେ ଟିକେ ଏତେ ଟଙ୍କା ଟଙ୍କା ଦେଇକି କିଣିକି ଆଣିଚନ୍ତି ସବୁ ଲଗେଇବା ପାଇଁ ଆଉ ସେ ଯଦି ପଚିକିନା ଏମିତି ଅବସ୍ଥା ହେଇଯିବ ସେ ଆଉ କଣ ହେଲେ କରିବେ ଆଉ କିଛି କରିପାରିବେନି ତାଙ୍କ ପଇସା ବେକାରରେ ଖର୍ଚ୍ଚ ହେଇଯିବ ଆଉ। ହ ତିନି ଦିନ ପୁରା ଲାଗି ଲାଗି ଦେଇଦେଲା ଯେ ଆଉ। ତ କଣ ହେଲେ କରିପାରିବ ଆଜି ଯାଇକି ଆଜି ଯାଇ ଯାହା ବଥା ଛାଡିଛି ବୋଲି ଟିକେ ଶାନ୍ତିରେ ଚଳି ହଉଛି ନହେଲେ ଶାନ୍ତିରେ ବି ଆଉ ଚଳିବାଟା ବହୁତ ମୁସ୍କିଲ।
ହଁ ହଁ।
ହଉ ତାହେଲେ ସାର୍ ଠିକ ଅଛି ଆପଣଙ୍କ ସହ କଥା ହେଇକି ବହୁତୁ ଭଲ ଲାଗିଲା। ହୋଉ ସାର୍ ଠିକ ଅଛି ରହିଲି ଆଜ୍ଞା।